ହ୍ୟାଲୋ। ହଁ ଗୁଡ଼୍ ଇଭିନିଂ।
ହଁ ଭେରି ଗୁଡ଼୍ ଇଭିନିଂ କୁହନ୍ତୁ।
କଣ କରୁଚନ୍ତି?
ଏଇ ଏଇଠି ବସିଥିଲି ଆଉ।
ଆଉ କଣ ଇଭିନିଂରେ କଣ ଖାଇଥିଲେ?
ଏ ବିସ୍କିଟ୍ ଖାଇଥିଲି ବିସ୍କିଟ ଆଉ ଟି। ଆଉ ଆପଣ?
ମୁଁ ସ୍ନାକ୍ସ ଖାଇଥିଲି।
ଆଚ୍ଛା। କୋଉଁଠୁ କହୁଥିଲେ?
ନୟାଗଡ ଡିଷ୍ଟ୍ରିକ୍ଟ।
ଆଚ୍ଛା। ଆଉ କଣ କେନ୍ଦ୍ରାପଡ଼ା।
ଓହୋ।
ଆଉ କଣ କୁହନ୍ତୁ? ଆଉ ଲଞ୍ଚରେ କଣ ହେଇଥିଲା? ହୁଁ
ଲଞ୍ଚରେ ଭାତ, ଡାଲମା, ଭଜା। ଆପଣଙ୍କର? ହାଲୋ। ହିଲୋ ହାଲୋ ଓ। ଆପଣଙ୍କ ଭଏସ ଶୁଭା ଯାଉନି। ହିଲୋ।
ହଁ ଶୁଭା ଯାଉଛି ହ୍ୟାଲୋ।
ହଁ ଏବେ ଶୁଣାଗଲା। ସେ ମଝିରେ କଣ ଗୋଟେ ହେଇଥିଲା କି?
ନାଇଁ ତ କିଛି ବି ନାହିଁ ଏୟାରଟେଲ ଆକ୍ଚୁଆଲି ନେଟୱାର୍କ ପ୍ରୋବ୍ଲେମ୍ ହେ ହେଉଥିବ ମେ ବି।
ହଁ ଶୁଣା ଯାଉଛି।
ହୁଁ, ଆଉ କଣ କୁହନ୍ତୁ?
କେନ୍ଦ୍ରାପଡାରେ କୁଆଡେ? ଘରେ ଅଛନ୍ତି, ଭଲ ଆପଣଙ୍କର।
ହଁ ହଁ ଭଲ।
ଆପଣଙ୍କର ଘରେ ଗିଏ କିଏ ଅଛନ୍ତି?
ମମି, ଭାଇ, ଦିଦି, ମୁଁ।
ଭଉଣୀ ଆଉ ବାବା?
ନାଇଁ ବାବା ନାହାନ୍ତି, ବାବା ଆସିକି ତେର ବର୍ଷ ହେଇଗଲାଣି ଡେଥ ହେଇଗଲାଣି।
ଆମେ ଛୋଟ ଛୋଟ ଥିଲୁ ଫୋର୍ଥ କ୍ଲାସ ରେ ପଢୁଥିଲୁ ତୁ ସେବେଠାରୁ।
ତାହେଲେ ଆପଣଙ୍କର ମୋର ସେମ ସିଚୁଏସନ ଆଉ।
ଆପଣଙ୍କୁ ବି ସେଏ ହେଇଛି କି?
ହଁ ମୋର ବାବା ଅଠର ବର୍ଷ ହେଲା ଡେଥ ହେଇଗଲାଣି।
ଓ ଓହୋ ଆଚ୍ଛା ଆଚ୍ଛା ଏ ଏବେ କଣ ଭାଇ ଭଉଣୀ କେତେ ଜଣ?
ମୋ ଉପରେ ଭାଇ ତାପରେ ଦିଦି।
ଆଚ୍ଛା ତମେ ତମେ ସାନ ବୋଧେ।
ହଁ।
ଆଚ୍ଛା ଆଚ୍ଛା କଣ କରୁଛ ଏବେ?
ମୁଁ ଏବେ ପ୍ଲସ ଥ୍ରୀ ଥାଡ ଇୟର।
ଆଚ୍ଛା ମୋର ଏବେ ସରିଲା ଟୁ ଥାଉଜେଣ୍ଡ ଟ୍ୱେଣ୍ଟି ଫାଇଭ୍ରରେ ସରିଲା ପ୍ଲସ୍ ଥ୍ରୀଟା।
ପୋହୁ ୱାନ ଇୟର ବଡ ଆଉ।
ହଁ କଣ ବି ଏସ୍ ସି, ବି କମ୍ କଣ କରୁଛ, ବିଏ।
ମୁଁ ବିଏ।
ବିଏ କରୁଛ।
ହଁ ହିଷ୍ଟ୍ରି।
ଆଚ୍ଛା।
ଆପଣଙ୍କର?
ମୋର ଏଜୁକେସନ ଥିଲା।
ଓହୋ।
ଆଉ କଣ ଆଉ ଫିଉଚରକୁ ନେଇ କଣ ଭାବିଛ, ଆଉ ହିଷ୍ଟି ଯେହେତୁ ରଖ ଖିଛ କଣ ଲୟାର ଫୟାର ହବନା କଣ?
ନାହିଁ।
ପିଜି।
ପିଜି ନହେଲେ ଡିଫେନ୍ସ ଲାଇନରେ ଯିବୁ ଆଉ। ଏନସିସି ନେଇଥିଲି ତ ମୁଁ ହଁ।
ଅ ସେଥିରେ କଣ ପାଇଁ ମାନେ,
ପିଲାବେଳୁ ଇଚ୍ଛା ଅଛି।
ଆଚ୍ଛା ଡିଫେନ୍ସ ଲାଇନ ରେ ଆ ମୁଁ ବି ଭାବୁଥିଲି କି ମୋର ଗୋଟେ ସାନ ଭାଇ ଅଛି ନା ପ୍ଲସ ଟୁ ସେକେଣ୍ଡ ଇୟର ପଢୁଛି ତାକୁ ବି ଡିଫେନ୍ସ ଲାଇନେବା ପାଇ ବଟ ମୁଁ ଡିଫେନ୍ସ ଲାଇନେ ବେଶୀ କିଛି ଜାଣିନି।
ହ
ତ ସେଥିପାଇଁ ଟିକେ ଡାଉଟରେ ଅଛି କଣ କରିବି ହଁ ହଁ ଏକ ଏକାଡେମୀ ତ ଅଛି ବଟ୍ ଏବେଠାରୁ ପୁରଇବା ବେଟର୍ ହେବ କି ନାହିଁ ତ ସେଥିପାଇଁ ଭାବୁଥିଲି? ମୁଁ କହିଲି କାହିଁ ନା ପ୍ଲସ ଟୁ ସେକେଣ୍ଡ ୟର ସାରିଲା ପରେ ପରେ
ହଁ। ହଁ ଜଲଦି ଯଦି ସେ କରିବେ ତ ଜଲଦି ବି ପାଇଯିବେ।
ଭଲ କି ଆକ୍ଚୁଆଲି ମାନେ ପଢ଼ା ସହିତ ହେଇପାରିବ ମାନେ ସେ ଯଦି ଏପଟେ ପ୍ଲସ୍ ଥ୍ରୀ କରିବ ଦେନ୍ ସେପଟେ ଯଦି
ହଁ ଏକାଡେମୀ ଦିଟାକ ଯଦି ସେ ମ୍ୟାନେଜ କରିପାରିବେ ତାହେଲେ ହେଇପାରିବ ସେମିତି ବି ରହିକି ଆସ ଛନ୍ତି ଆମ ଏଇଠି ଏଜାମ ଦେବାକୁ କେବଳ କଲେଜକୁ।
ଆଚ୍ଛା ଆଚ୍ଛା କୋଉଠି କହିଲ ତମ ନୟାଗଡ ରେ ଅଛି ନା ଏପଟେ ଭୁବନେସ୍ଵର କ
ହଁ ନୟାଗଡ଼ ନାଇଁ ନୟାଗଡ ରେ ଅଛି ପିଟିଏଶ୍ ପଟେ ଦୁଇ ତିନୋଟି ଏକାଡେମୀ ଅଛି।
ଆଚ୍ଛା ଆଚ୍ଛା। ସେ କଥା ଭାବୁଛି ଦେଖିଛି ମୁଁ କଣ କରିବି ଆ ମୁଁ ବି ଭାବୁଥିଲି ଆ ଏମିତି ବି ହେଇପାରିବ ନା ସେ ପ୍ଲସ୍ ଥ୍ରି ବି ଏପଟେ କରିପାରିବ ସେପଟେ ଆରାମସେ ମାନେ ଖାଲି ଏକ୍ସା ମାନେ ଡିଫେନ୍ସ ଲାଇନ ରେ କଣ ରହୁ ଯେ ମାନେ ଖାଲି ପ୍ରପର ପ୍ରାକ୍ଟିକାଲ ଉପରେ ଦିଆଯିବ ନା କିଛି ପାଠ ପଢା ବି ରହୁଛି ତା ଭିତରେ।
ନାଇଁ ଥିଓର ବି ରହୁଛି ପ୍ରାକ୍ଟିକାଲ ବି ରହୁଛି ବହୁତ ପ୍ରାକ୍ଟିକାଲ ପ୍ରାକ୍ଟିସ କରୁଛନ୍ତି ଆଉ।
କେତେ ବର୍ଷ କୋର୍ସ?
ସେଇଟା ମୁଁ ଜା ଥ୍ରୀ ଏଇଟା ଯେମିତି ପ୍ଲସ ତିନି ବର୍ଷ ସେଇଟା ବି ତିନି ବର୍ଷ ଏଇ ଦିଟା ଆଗ ସରିଯାଇଥିବ।
କନଫର୍ମ?
ହଁ ପିିଲ ତ ଆସି କି ପ୍ଲସ ଟୁ ପରେ ବି ରହୁଛନ୍ତି ସେ ଏକାଡେମୀରେ ପ୍ଲସ୍ ଥ୍ରୀ ବି କରୁନାହାନ୍ତି। କିନ୍ତୁ ପ୍ଲସ ଥ୍ରୀ ଟା ବି ଦରକାର ଯଦି ସେଇ ଲାଇନ ରେ ନ ଯାଇ ପାରିବ ପୁଣି ଇଥି
ହୁଁ। ଡିଫେନ୍ସ ଲାଇନରେ ତ ହେଇଯିବ ଜବ୍ କାହିଁକି ନା ଅଭିସ୍ କି ସମସ୍ତେ ତ ଡିଫେନ୍ସ ଲାଇନ ଏତେ ପ୍ରାୟ ଯାଉଛନ୍ତି ଡିଫେନ୍ସ ଡିପ୍ଲୋମା ଆଇଟି କେବଳ ଏଇ ଗୋଟେ ରିଜନ ପାଇଁ କି ଜବ୍ ଆକ୍ଚୁଆଲି ଜଲ୍ଦି ମିଳିଯେ ସେ ପୁଣି ଗଭର୍ଣ୍ଣମେଣ୍ଟ ର।
ହଁ।
ଡିଫେନ୍ସ ଲାଇନରେ ପୋଲିସ ଫୋଲିସ ବି ତ ହେଇପାରିବ ନା ନା ଖାଲି ଆ ନାଭି ଫାବି ଆଉ ଆର୍ମି ନାଇଁ ନାଇଁ ଆର୍ମି କ ଛାଡ଼ିକି ଜଷ୍ଟ ପୋଲିସ ଫୋଲିସ୍ ହେଲା।
ହଁ। ନେଭି ଆର୍ମି ପୋଲିସି ଯିଏ ଯୋଉଥିରେ ପକେଇଲା। ପରେ ଯଦି ସିଲେକ୍ସନ ହେଇଯିବ।
ଆଚ୍ଛା ଆଚ୍ଛା ହଁ।
ସେଇଟା କଣ ତମକୁ ଦିଅନ୍ତି ମାନେ ଏଇଟା କରିଥିଲେ କି ସେଥିରେ କାମରେ ଆସିବ ଏଇ କାମଟା।
ହଁ। ହଁ କଣ ତମ ନେମ୍?
ମୋ ନେମ୍ ରାଧା ଦାସ ରାଧା ଦାସ।
ଆଚଛା।
ଆପଣଙ୍କର ଜାଗୃତି ନା ଆସଛି।
ହଁ ହଁ ଜାଗୃତି। ଆଉ କଣ କୁହନ୍ତୁ?
ଆଉ କୁଆଡେ ବୁଲିବାକୁ ଯାଇଛନ୍ତି କେନ୍ଦ୍ରାପଡାରେ?
ସବୁ ଜାଗା ଫିଲଵ୍ ଅଛି।
ହୁଁ ହୁଁ ବୁଲିବାକୁ ଭଲ ଲାଗେ ବୋଧେ?
ଅ ହଁ ବୁଲିବାକୁ ତ ଭଲ ଲାଗେ ବଟ୍ ସେମିତି ନବା ବାଲା ବି କିଏ ଥିବା ଦରକାର। ସେମିତି ସାଙ୍ଗ ପିଲାଙ୍କ ସ ଯାଇଛି ବଟ୍ କିନ୍ତୁ ସବୁ ଜାଗା କଭର୍ କରିଦେଇଛି କେନ୍ଦ୍ରାପଡାର।
ଓହୋ।
ଅ ହଁ ଆଉ ଆମର ତ ନୟାଗଡ଼ ସେପଟରେ ରାମ ମନ୍ଦିର ଯାଇଛି। ରାମ ମନ୍ଦିର ହିଁ ଯାଇଛି ଆ କୋଊଠି ଏତେ ଇଚ୍ଛା ଅଛି ନୟାଗଡ଼ ବାଲେଶ୍ଵର ଭଦ୍ରକ ଏସବୁ ମାନେ ବହୁତ ବହୁତ ଭଲ ଭଲ ପ୍ଲେସ୍। ସ୍ନା ତ ଯିବା ବହୁ ବହୁତ ଇଚ୍ଛା ବଟ୍ ସେମିତି କେହି ନାହାନ୍ତି ହଁ ସମ୍ବଲପୁର ଯାଇଛି ମୁଁ। ଯାଇଛି ଯାଇଛି ଯାଜପୁର ଆମ ଘର ଟାଉନ୍ ପାଖରେ ନା ତ ମାନେ ଆମର ମାନେ ନିୟରେଷ୍ଟ ଡିଷ୍ଟ୍ରିକ ବଟ୍ ମୁଁ ଯାଇନି କେବେ।
ହଁ
ହୁଁ। ଆଉ କଣ କୁହ ବଡ ଦିଦି ବଡ ଭାଇ କଣ କରନ୍ତି?
ବଡ ଭାଇ ଆମର ମୋମୋ ଦୋକାନ ବଡ ଭାଇ ମୋମୋ ବିକୁଚନ୍ତି ଆଉ ବଡ ଦିଦି ମ୍ୟାରେଜ୍ କରି ସାରିଲେଣି ଟେନ୍ ଇୟର୍ସ ହବ।
ଆଚ୍ଛା ଆଚ୍ଛା ଆଉ ମମି?
କଣ କହିଲେ?
ମୁଁ କହିଲି ମା ମା?
ମା ଘରେ ଅଛନ୍ତି ହାଉସ୍ ୱାଇଫ୍।
ଆଚ୍ଛା। ଆଉ କଣ କୁହ।
ଆଉ ଆପଣଙ୍କର ଆଣ୍ଟି?
ଅଛନ୍ତି ତ ଘରେ? ଏବେ ସାନ ଭାଇ ଆଉ ମମି ରହୁଛନ୍ତି ନା ଦିଦିଙ୍କର ମୋର ଏଇଠି ଭୁବନେଶ୍ଵରରେ ରହୁଛୁ।
ତ ହବଣ ଏବେ ଗାଁରେ ନାହାନ୍ତି ଏଇଠି ଅଛି।
ନାଇଁ ନାଇଁ ଜବ୍ ଚାଲିଛି ନା ତ ସେଥିପାଇଁ।
ଆପଣ କଣ ଜବ୍ କରୁଛନ୍ତି?
ଅଛିି ସମ୍ ହସ୍ପିଟଲରେ କଫି ସଚୁଟି
ଓହୋ।
ହଁ ଆଉ କଣ କୁହ।
ହୁଁ ଆଉ ଆପଣ ରେଜଲ୍ଟ କେମିତି ହେଇଥିଲା ପ୍ଲସ୍ ଥ୍ରୀ ର?
ହୁଁ ଭଲ ସବୁ ଭଲ ହେଇଛି ପ୍ଲସ୍ ଟୁ ପ୍ଲସ୍ ଥ୍ରୀ ସବୁ ସେଭେଣ୍ଟି ବଟ ଖାଲିଅ ମ୍ୟାଟ୍ରିକ୍ରରେ ହିଁ ରହିଗଲା
ହ
ଆଉ କ
ଭଏସ ଟା କେତେ ସୁନ୍ଦର ଶୁଣା ଯାଉଛି ଆପଣ ବି ସୁନ୍ଦର ହେଇଥିବେ ଦେଖିବାକୁ
ସେମିତି କିଛି ନାହିଁ ମାନେ ମୋ ଠାରୁ ତ ଆପଣଙ୍କ ଭୟସ ଭଲସେ ଶୁଭଉଛି ବୋଲି ହୁଁ କହିଥାନ୍ତି ଏବେ
ହେଲା
ଆଉ କ
ଏବେ ଜବ ମାନେ
ଉ ହଁ ଏବେ ତ ଡ୍ୟୁଟିରେ ହିଁ ଅଛି ମାନେ ବାର ଟା ରୁ ଆଠ ଟା
ଓହୋ ନାଇଟ୍ ଡଡିୁଟି
ନାଇଁ ନାଇଁ ଇଭିନିଂ ବାରଟାରୁ ଆଟା ବା
ବାରଟ
ବାର ଇଭିନିଂ ଚାଲଛି ଏବେ
ହଁ ହଁ
ଆମର ରହିଯାଉଛି ନା ସ୍ପେ ମାନେ ମର୍ଣିଂ ଜେନେରାଲ ମର୍ଣିଂ ହେଲେ ଆମର ସାତଟା ରୁ ତିନିଟା ଆଉ ଜେନରଲଲେ ନୋଟ ରୁ ପାଞ୍ଚଟା ଭିନିଂ ଏଲେ ବାରଟ ର ଆଟା ନାଇଟ ଗୋଟି ହେଲେ ଆଠରୁ ସକାଳ ଏମିତି
ସେଇଠି ମାନେ କଣ କରନ୍ତି ସମସ୍ପିଟାଲରେ
କହିଲି ବା ଅବି ଅଫିସ୍ ଏକ୍ଜିକ୍ୟୁଟିଭ୍
ଓଉୋ ଶୁଣି ନଥିଲିଁ ହିଁ
କଣ
ନାଇଁ କଣ କରନ୍ତି ବୋଲି ସେଇଟା ଶୁଣନଥିଲି
ହାଁ ଅ କହିଲି ମୁ କହିଲି ଅଛି ଅଫିସ ଏକଜୁଟିଭି ଅଛି ମୁଁ କଇନି ଏମିତି ଆମର ଆ ଅଫିସନ ମାନେ ଆସିଲେ ତା ତାଙ୍କର ଆଡ଼ମିସନ୍ ମାନେ ଯେତିକି ଦିନ ରହିବେ ତାର ବ୍ଲକିଂ କରେ ବା ତାଙ୍କୁ ମାନେ ବାଲାନ୍ସ ଦେବା ସେ ସବୁ ମାନେ ଅଫିସ
କଣ କୋର୍ସ କରିବାକୁ ପଡୁଛି ନା ସେମତି ହିଁ
ନାଇଁ ନାଇଁ ପ୍ଲସ୍ ଥ୍ରୀ ସେଥିରେ ପୁଣି ଆମର ଏକ୍ସପିରିଏନ୍ସ ତାପରେ ମୁଁ ତିନି ବର୍ଷ ମରକ୍ସପିରିଏନ୍ସ ଅଛି ନା ମାନେ ଟାଟା ଏଣ୍ଟ୍ରି ଅପରେଟରରେ ଯୋଉଟାକି ଆମର ମେଡି ସିନ୍ ଷ୍ଟୋରେ ମୁଁ ଥିଲି
ଓହୋ
ହୁଁ ତ ସେଥିପାଇଁ ଏକ୍ସପିରିଏନ୍ସ ବି ବହୁତ ମାଗୁଛନ୍ତି ତାପରେ ମୋର କମ୍ପୁଟର ତ ନର୍ମାଲ କମ୍ପୁଟର ବି କରିଥିବେ ତାପରେ ପ୍ସ ଥ୍ରୀ ଗ୍ରେଜୁଏସନ ହଁ ହ ହଁ ହଁ ଠିକ ଅଛି ଠିକ୍ ଅଛି ହଉ